ହ
ଓଡିଶାରେ କେତେ କଣ ଖାଇବା ମିଳେ?
ତ ସନ୍ଧ୍ୟା ବେଳେ ତୋତେ କଣ ଖାଇବ ମ ସନ୍ଧ୍ୟା ବେଳେ ତ ମାନେ ବାହାରକୁ ବାହାରିଛ ମାନେ ଏତେ ଦୋକାନ ଏତେ ଖାଇବା ଦୋକାନ ଏ ଏତେ ଠେଲାରେ ଧରି ଛିଡା ହେଇଥାନ୍ତେ କଣ ଅ ମାନେ ମୁଣ୍ଡ କଣ ହେଇଯାଏ ତୋତେ ସନ୍ଧ୍ୟା ବଳେ କଣ ଭଲ ଲାଗେ ଖାଇବାକୁ?
ପ୍ରବଳ ଭିଡ଼ ସନ୍ଧ୍ୟା ବେଳେ ଆମର ଟିକେ ଯଦି ବର୍ଷା ଦିନ ହେଇଥିବ ତାହେଲେ ଗରମ ଗରମ ପକୁଡ଼ି କୁ ଚା।
ପକୁଡିକୁୁ ଚା ନହେଲେ ପକୁଡି କୁ ଯୋଉ ଅ ବିକନ୍ତି ଚର ଜିଲାପି ଜିଲାପି ହଁ। ଉଷୁମ ଉଷୁମ ପକୁଡି ଆଉ ପୁରା ରସିଳ ରସିଳ ହଁ।
ସେତ ବଢିଆ ଲାଗେ। ବର୍ଷା ଦିନେ ଖାଇବ ଟିକେ ଭଲ ଲାଗିବ ଆଉ ଆମର ତ ଅନ୍ୟ ଦିନ ତ ଯୋଉ ଦିନ ହଉ ବର୍ଷା ହଉ ଖରା ହଉ ଶୀତ ହଉ। ମୋର ତ ଖାଲି ବରା ସିଙ୍ଗଡା ଆଉ ଟିକେ ଚା ହେଇଗଲେ। ତ ଆହୁରି ଖୁସି ଆଉ ତ ସବୁରୁ ଅଧିକ ଭଲ ଲାଗେ ସିବ ହଁ।
ଆଉ।
ଆଉ ଏମିତି ସାଙ୍ଗଙ୍କ ସହିତ ବୁଲାବୁଲି କରିବାକୁ ଗଲାବେଳେ ଆଉ କେତେବଳେ ଏମତି ଗୁପଚୁପ ଫୁପଚୁପ ଟିକେ ଖାଇଦଉ କାରଣ ଗୁପଚୁପ ତ ସମସ୍ତଙ୍କୁ ଭଲ ଲାଗେ। ଛୁଆ ଟାକୁ କରି ବୁଢା ଯାକେ ସମସ୍ତେ ସମସ୍ତେ ଖାଉ।
ହଁ।
ଚାଟ୍ ଫାଟ ଆମେ ଖାଉ କେତେ କଣ ଅଛି କହିଲେ ସରିବନି।
ହଁ କହିଲେ ତ ସରିବନି ମୋର ଯଦି ମୁଁ କହିବି ମୋର ପ୍ରଥମେ ଯଦି ସନ୍ଧ୍ୟାବେଳେ କିଛି ମାନେ ବାହାର ଜିନିଷ ଉଁ ଖାଇବାକୁ ଇଛା ହୁଏ ତ ଗୁପଚୁପ।
ହଁ ସେ ତ ସମସ୍ତଙ୍କୁ ମନେ ପ
ଗୁପଚୁପ ମାନେ ମାନେ ସେଥିରେ ସବୁ ପ୍ରକାର ସ୍ଵାଦ ମିଳିବ ମାନେ କଣ ନ ମିଳିବ ରା ରାଗ ମିଳିବ ଖଟା ମିଳିବ ଲୁଣ ମିଳିବ ସବୁ ମିଳିବ।
ସବୁ ଆଉ
ଏମିତି କି ଆମର ଉ ମାନେ ଡକ୍ଟର ମାନେ ବି ଦେଖିଛନ୍ତି ଗୁପଚୁପ ଟା ମାନେ ଖା ବେଶୀ ଖାଇବା କଥା ନୁହେଁ କିନ୍ତୁ ଗୁପଚୁପ ଖାଇଲେ ବି ଦେହର ଏତେ କିଛି କ୍ଷତି ବି ହୁଏନି କହନ୍ତି ନା ବାହାର ଜିନିଷ ଖାଇଲେ ଦେହ ଖରାପ ହୁଏ କିନ୍ତୁ ଗୁପଚୁପଟା ଖାଇଲେ ଏତେ ବି କ୍ଷତି ହୁଏନି କିନ୍ତୁ ସବୁ ଜିନିଷ ଠିକ ମାତ୍ରାରେ ଖାଇବ ସେଟା ବି ଠିକ
ତା ଗୁପଚୁପ୍ ତ ଭଲ ଲାଗେ ଆଉ ଆମର ଗୋଟେ ଜାଗାରେ ମିଳେ ପନିର ଗୁପଚୁପ୍ ସ୍ପେଶାଲ ପାନୀରି ଗୁପଚୁପ ହେଲା। ଥିରେ ପନିର ଫନିର ପକେଇକି ଦିଅନ୍ତି ଯେ ଉ
ସ୍ପେସିଆଲ ଗୁପ୍ ଚୁପ୍ କରିଦେବେ ତାପରେ ପନିର ଫନିର ପିଆଜ
ହଁ ବାଦାମ ଗାଜର ଏଗୁଡା ସବୁ କୋରି କୋରି କି ପକାଅନ୍ତି ତା ଭିତରେ।
ଆମର ବି ଏପଟେ ସେମିତି ସବୁ ଦିଅନ୍ତି।
ହୁଁ ତା ସ୍ୱାଦ ପୁରା ବହୁତ ବଢିଆ ଲାଗେ।
ଆଉ ଗାଁ ଗୁପ୍ ଚୁପ ତ ମାନେ ଛାଡ କଣ କହିବ। ସହରରେ ତ ସେମାନେ ଅଧିକ ଟଙ୍କା ନେଉଛନ୍ତି। ଗାଁ ରେ ସେତିକି ଟଙ୍କାରେ ତମେ ଖାଇଲେ ତମର ପେଟ ପୁରିକି ଫାଟି ଯିବ ପୁରା ତମ ପେଟ।
କେତେ ଦିଅନ୍ତି କି କୋଡ଼ିଏ ଟଙ୍କାରେ?
ଦଶ ଟଙ୍କାରେ ଦିଅନ୍ତି ଆଠଟା କୋଡିଏ ଟଙ୍କାରେ ତ ଖାଇଲା ବେଳକୁ ଷୋଳ ଟା ତିରିଶ ଟଙ୍କାରେ ବତିଶ ଟା ଖାଇ ହବନି ଏତେ ଆଉ ତାପରେ ଯୋଉ କୋଡ଼ିଏ ଟଙ୍କାର କୋଡିଏ ଟଙ୍କାର ଶୋହଳ ଟା ଖଣ୍ଡେ ଖାଇଦବୁ ତାପରେ ଫୁଣି କହିବୁ ମଉସା ଶୁଖିଲାି ଦିଅ ଆଉ ସେ ଶୁଖିଲ କୁ ଗୋଟେ ଗୋଟେ ଦେବେ ସେ ଗୋଟେ ଗୁପଚୁପ ରେ ଆଳୁ ଫାଳୁ ଦେଇିକି ତା ଉପରେ ଆଉ ଗୋଟେ ଗୁପ ଚୁପ୍ ଥୋଇବେ ସେମତି ଦି ଦିଟା ଦେବେ।
ଆରେ ବା ରେ ପୁରା ମାନେ ମନ ଖୋଲା ଦିଅନ୍ତି ବୋଧେ ଆଉ?
ପୁରା ପୁରା ମନ ଖୋଲା।
ତମ ଗାଁରେ କୋଉଠି ଗୁପଚୁପ ଫୁପଚୁପ୍ ନାହିଁ।
ହଁ ଅଛନ୍ତି ଗାଁରେ ଲୋକ ଅଛନ୍ତି ବୁଲି ବୁଲିକି ଦିଅନ୍ତି ନହେଲେ କୋଉ ଜାଗାରେ ଛିଡା ହେଇଥିବେ ହାଟ ହ ତ ସେ ସବୁଆଡ ମିଳେ ଗୁପୁ ଚୁପ୍ ଫୁପ୍ ଚୁପ୍ ଆଉ ଆମେ ଯେବେ ବି ଘର
ପ୍ରସିଦ୍ଧ ବି ଆଉ ମାନେ ସନ୍ଧ୍ୟାବେଳେ ଗୁପଚୁପ ଟା ବଢିଆ ଲାଗେ।
ହଁ ଆଉ ଆମର ଏଠି ଗୋଟେ ମଉସା ଅଛନ୍ତି ଗୁପଚୁପ ଦିଅନ୍ତୁ ଆମ ଦୋକାନକୁ ପଳଉ। ତାଙ୍କର ଘରେ ସବୁ ଛଣାଛଣି କରନ୍ତି ଖୋଲା ହେରିକି ଆଉ ସିଏ ତାଙ୍କର ପଛରେ ବସିକି ସବୁ ଆଳୁ ଫାଳୁ ଚକଟା ଚକଟି କରନ୍ତି ମସଲା ଫସଲା ଦେଇ କିନା। ଆ ତ ଯାଇଥିଲି ମେ ଖାଇବା ବାକୁ ଏଇ କିଛି ଦିନ ତଳେ ସେ ଯୁ ଆମ ଘର ଏ ପାଖାପାଖୀ। ତାପରେ ଆମେ ଗଲୁ ତ ସେ ଚିହ୍ନିଛନ୍ତି।
ଆଚ୍ଛା।
କୁ ସାଙ୍ଗେ ସାଙ୍ଗ ଯଦି କରିବ ରାଗ ଫାଗ କରିବ। ସିଏ ଦେଲେ ଯୋଉ ପ୍ରକାର ଜଲଦି ଜଲଦି ଆମକୁ ଦେଲେ। ଆଉ ଖାଇକି ଗୋଟେ ସାଙ୍ଗ ତ ରହିଗଲା ଆଉ ଖାଇ ପାଇଲାନି ତାପରେ ଆମେ ଆଉ ଦି ଜଣ ତ ଖାଇଲୁ ପେଟେ ପେଟେ ପୁରା ଖାଇଦେଲୁ ଆରାମସେ ଖାଇଲୁ ଶାନ୍ତିରେ ପେ ଟେ। ତାପରେ ଖାଇକି ତାପରେ ସିଧା ତାକୁ ଖାଇଲା ପରେ ଆଉ କିଛି ନାଇଁ ରାତିରେ ଯଦି ଇଚ୍ଛା ହେଲା ଟିକେ ଖାଇବୁ ନହେଲେ ନାଇଁ। ବହୁତ ଚିରି ଆମେ ପେଟ ପୁୁରେଇକି ଖାଇଲୁ। ଆଉ ବି ସହରରେ ତ ସେ କଣ କରନ୍ତି ନା ଟିକେ ଟିକେ ଆଳୁ ଦଉଥିବେ ଅଧିକ ଟଙ୍କା ମାନେ ଦଶ ଟଙ୍କା ଟଙ୍କାର ତିନିଟା ନା ଚା ଟା ଦଉଛନ୍ତି ଆଉ ବେଶୀ ଦଉ ବି ନାହାନ୍ତି ସେମାନେ ସେଇ ତ ଆମର ଏପଟେ ଦଶ ଟଙ୍କାରେ ସାତଟା ଆଠଟା ଦଉଛନ୍ତି ଆଳୁ ଫାଳୁ ବି ବହୁତ ଦିଅନ୍ତି। ଖଟା ପାଣି ତ ଏପଟେ ଯୋଉ ଟେଷ୍ଟ ମାନେ ଆଉ କଣ କହିବ ଖାଇଦେଲା ପରେ ଗୁପଚୁପ।
ଖଟା ପାଣିରେ ତ ସ୍ଵାଦ ଅଲଗା ଆଉ ସେଇଟା ମାନେ ବଢିଆ ଲାଗେ ହଜମ ବି କରିଦିଏ। ଯେମିତି ଦହିବରାର ଦହି ପାଣି, ସେମିତି ଗୁପଚୁପ୍ ର ଖଟା ପାଣି। ପାସ୍। ଆଉ ମତେ ଦ୍ଵିତୀୟ ଯଦି କହିବି ସନ୍ଧ୍ୟାବେଳ ଖାଇବା ଟା କଣ ତାହେଲେ ଦ୍ଵିତୀୟରେ ମତେ ଭଲ ଲାଗେ ଖାଇବା କୁ ଯୋଉ ମୁଢି ଝାଲ କରନ୍ତି କି କୌଣସି ପ୍ରକାର ଝାଲ ହଉ ମୁଡି ଝାଲ ହଉ, ଚୁଡ଼ା ଭଜା ହଉ ଏଇଗୁଡାକ ମାନେ ଯୋଉ ଶୁଖିଲା ଶୁଖିଲା ଜିନିଷ ଭଲ ଲାଗେ ଖାଇବାକୁ। ଚୁଡା ଭଜା ବି ଭଲ ଲାଗେ ଚୁଡା ଭଜା ବି ଖାଇଦବୁ ଯେ ପେଟ ଫୁଲ ହେଇଯିବ। ଆଉ ମୁଢ଼ି ଝାଲ ପେଟ ଫୁଲ ହୁଏନି କିନ୍ତୁ ତାର ଟେଷ୍ଟ ଭଲ ଥାଏ କାରଣ
ଭଲ
ହଁ କାରଣ ସେଥିରେ ଲେମ୍ବୁ ଫେମ୍ବୁ ଚିପୁଡି ପୁରା ଖଟା ଖଟା କରିଥିବେ ଲଙ୍କା କାଟି ଯା ଯାହାକୁ ରାଗ ଦରକା ର ସେ ଲଙ୍କା କାଟି ପକେଇଥିବେ ଆ ଲୁଣ ବି ଠିକ ଥାଏ ହଁ ପିଆଜ
ମିଚର୍ ହରିକା ଧନିଆ ପତ୍ର ପସନ୍ଦ ଏ ଯୋଉ ଆମର କଣ ସେଟା ଆମର ପୋଦିନା ପତ୍ର ପଡିକି ବଢିଆ ଲାଗେ ଖାଇବାକୁ।
ହଁ ସତରେ ମାନେ ଭଲ ଲାଗେ ଆଉ ତିନି ନମ୍ବର ଯଦି ବେ ଶୀ ପସନ୍ଦିଦା କହିବି ତାହେଲେ ତିନି ନମ୍ବର ଉଁ କହିବାକୁ ଗଲେ ଭାବିବାକୁ ପଡିବ ଟିକେ କାରଣ ମୁଁ ତ ଯୋଉ ଦିଟା ବେଶୀ ପସନ୍ଦ ସେଇଟା ତ କହିଦେଲି। ତିନି ନମ୍ବର ଯଦି ଦେଖିବାକୁ ଯିବି ତ ତାହେଲେ ଚାଟ୍ ଥରେ ଧର ଆଉ ଚାଟ୍ ଟା କାରଣ ମୋତେ ପାମ୍ପୁ ସାଧା ଚାଟ ଯୋଉ ଅପେକ୍ଷା ମତେ ପାମ୍ପୁଡି ଚାଟ୍ ଟା ଟିକେ ଭଲ ଲାଗେ ବେଶୀ। ତା
ପାମ୍ପଡ ଚାଟ୍ ରେ ଟିକେ ଆଳୁ ଅଧିକ ରହେ।
ହଁ ସାଧା ଚାଟ୍ ରେ ଆଳୁ ଅଂଶ ଅଧିକ ଏଥିରେ ଆଳୁ ଅଂ ଶ କମ କିନ୍ତୁ ପାମ୍ପୁଡି ଯୋଉ ଥାଏ କଡ଼ମଡ କରି ଖାଇବାକୁ ଟିକେ ଭଲ ଲାଗେ ଆଉ। ତାର ମାନେ ସ୍ୱାଦ ଟା ଟିକେ ଆହୁରି ଭଲ ଲାଗେ ତାପରେ ଆମ ଘର ପାଖେବି ଚାଟ୍ ଦୋକାନ ଖୋଲିଛି ଏବେ ନୂଆ ନୂଆ। ସେଥିରେ ପାମ୍ପୁଡ଼ି ଚାଟ୍ ବି ଦଉଛି ଆଉ ମଟର ମଟର ଚାଟ୍ ବି ଦଉଛି।
ରାକ ରାକେଶ ମ।
ସନ୍ଧ୍ୟାବେଳେ ମଟର ଦେଖିବୁ ଏଇ ଶୀତ ଦିନ ମାନଙ୍କରେ ହଉ ମଟର ପାଣି ପିବାକୁ ବଢିଆ ଲାଗେ।
ହଁ ମଟର ପାଣି।
ପୁରୀରେ ବି ପ୍ରସିଦ୍ଧ ଅଛି। ପୁରୀ କେବେ ମୁଁଁ ଯାଇଛି କିନ୍ତୁ ମଟର ପାଣି କେବେ ଦେଖିନି କିନ୍ତୁ ମୁଁ ଜାଣିଛି କିନ୍ତୁ ମଟର ପାଣି ସେଠି ମାନେ ପ୍ରସିଦ୍ଧ ଆଉ ଖାଆନ୍ତି ବି ଲୋକ। ରେ ବଢିଆ ମଟରକୁ ଖାଲି ସିଝେଇକି ଥୋଇ ଦେଇକି ତାଧେରେ ଲଙ୍କା ଲେମ୍ବୁ ଆଉ ଯୋଉ ତେନ୍ତୁଳି ରସ ହଁ ଟିକେ ଚିପୁଡି ଦେଇକି ଓହୋ ସେ ଯୋଉ ଶାନ୍ତି ସେ ସବୁ ପୁରା ମାନେ ପିଇ ଦବ ତାକୁ ପେଟ ଶାନ୍ତି ହେଇଯିବ। ଆଉ ତାକୁ ଶୀତ ଦିନେ ହଁ ଶୀତଦିନ ତାକୁ ଟିକେ ପିଇଲେ ବେଶୀ ଭଲ।
ହଁ ଅଁ ସ ମଟର ପାଣି ବି ଟେଷ୍ଟ ବଢିଆ ଥାଏ।
ହଁ ଆଉ ଆଉ ଦେଖିବାକୁ ଗଲେ ଏମି଼ତି ତ ବହୁତ ସାରା ମାନେ ଖାଇବା ଜିନିଷ ସନ୍ଧ୍ୟା ବେଳେ ଯେମିତି କି ଆଜିକାଲି ତ ବହୁତ ଜିନିଷ ବାହାରିଲାଣି ହେଲେ ମତେ ସେ ମଇଦା ଜିନିଷ ମାନେ ବେଶୀ ଖାଇବାକୁ ଭଲ ଲାଗେନି ଯୋଉ ଗୁଡା ଯୋଉ ମୋମୋ ଫୋମୋ କଣ ଖାଉଛନ୍ତି ଏଗୁଡା ସବୁ ଏତେ ଖାଏନା ସେ ମାନେ ଏମିତି ହାଲକା ଫୁଲକା କେବେ ଏମ
ମୁଁ ମୁଁ ଵି ମଇଦା ଜିନିଷ ଏତେ ନାହିଁମୋତେ ତ ମୋମୋ ବି ଏତେ ଭଲ ଲାଗେନା ତଥାପି ଆମେ ତ ନିରାମିଷ ନା ସିଏ ଆମିଷ ସେଉଠୁ କରୁଛନ୍ତି ସେଠିକି ଖାଇହବ ମିଶ ସବୁ ମିଶାମିଶି କରିଦିଅନ୍ତି। ତ ମୁଁ ସେଥିପାଇଁ ମୋମୋ ଏତେ ଖାଏନା ଘରେ କେବେ ହେଲେ ତ ଯଦି ଖାଇ କଥା ସେଇଥର କ ଟିକେ ଖାଇଦିଏ ଅଧିକ ନହେଲେ ମୁଁ ଖାଏ ନା ଆଉ ଏମିତି ମଇଦା ଜିନିଷ ଅ ହଁ ବାହାରେ ଯୋଉ ଚାଉମିନ ଫାଉମିନ ଦିଅନ୍ତୁ ସିଏ ଭଲ ଲାଗେ କିନ୍ତୁ ସିଏ ଏମିତି ଇ କାଁ ଭାଁ
ହଁ ସେ ମାସକରେ ଥରେ ଯେମିତି ଯଦି ଇଚ୍ଛା ହେଲା ତ ନହେଲେ ନାଇଁ
ହଁ ଆଉ ଯୋଉ ଆମର ହେଲା ପନିର ରୋଲ ହଉ ନହେଲେ ଭେଜ ରୋଲ ହଉ ସେ ତ ସବୁ ସୋୟାବିନ ଫୋୟାବିନ ଚାଉମିିନ ଆ -ଆଉ ସବୁ ଅ ବ ବନ୍ଧାକୋବି ଗାଜର ଏଗୁଡା ପକେଇକି କରିଥାନ୍ତି ସୋୟା ବଡି ଵି ପଡିଥାଏ ସେଟା ବି ବଢିଆ ଲାଗେ ପନିର ବି ପଡେ ପିଆଜ ଆଉ ସବୁ ଜିନିଷ ପଡେ ସେଟା ବି ବଢିଆ ଲାଗେ କିନ୍ତୁ ସେ ମଇଦା ନା ଯେହେତୁ ଖାଇ ହବନି ସେଇଥିପାଇଁ ଏମିତି ବେଳେବେଳେ ଖାଇବାକୁ ହାଲୋ ହାଲୋ ହାଲୋ ଆଉ ଉ ତୋତେ ଆଉ ସବୁ କଣ କଣ ସବୁ ସନ୍ଧ୍ୟା ବେଳେ ଭଲ ଲାଗେ?
ହଁ ଏଇ ଆଉ ସନ୍ଧ୍ୟା ବେଳେ ଖାଇବା ତ ଗଲା ଏବେ କହ ତୋତେ ରାତିରେ କଣ ସ୍ ଭଲ ଲାଗେ ଖାଇବାକୁ?
ରାତି ହଁ ମୁଁ ଭୂଲ ରେ ସନ୍ଧ୍ୟା କହି ଦେଲି ରାତିରେ ଏ ରାତିରେ ତ ମୋର ସବୁଠୁ ସବୁଠୁ ଅଧିକ ଭଲ ଲାଗେ ତ ଗୋଟାଏ ଜିନିଷ ଯୋଉଟା କହିଲେ କରିବାର ଟିକେ କଷ୍ଟ ସେଇଥିପାଇଁ ଉଁ ମାମା ମତେ ଟିକେଅଧି ଅଧିକ ପାଟି କରାଯାଏ ପୁଣି ମୁଁ ଯେତେବେଳେ କହିବି ସେଇଟା ହେଲା ଆମର ପୁରୀ ପୁରୀଟା ହେଲା ସବୁଠୁ ମୋର ବଢିଆ ଲାଗେ ସ କୋ ରାତି ରେ ଯଦି ପୁରୀ ଯଦି ହେଇଯିବ ପୁରୀକୁ ଆମ ମଟର ତରକାରୀ
ତ ହେଇଗଲେ ତୁମର ପୁରା ରଜ ଅ ପେଟେ ପୁରା ଦଶ ପନ୍ଦର ଟା ଖଣ୍ଡେ ପୁରୀ ଖାଇଦେଇକି ଶାନ୍ତିରେ ଟିକେ ଶୋଇପଡ଼େ। ଆଉ ମୁଁ ରାତିରେ ସବୁଠୁ ଅଧିକ ତ ସେଇଟା ଆଉ ପୁରୀ ହେଇଗଲେ ଆଉ କିଛି ମାଗିବା ଦରକାର ନାହିଁ ମୋର
ପ୍ରଥମ ତାହଲେ ପୁରୀ ତର ପୁରୀ ଓ ମଟର ତରକାରୀ ଆଛା
ସବୁଠୁ ଅଧିକ ମୋତେ ଏଇଟା ଭଲ ଲାଗେ ପୁରୀ ତ ସେମାନେ ଯେତେ ଦେଲେ ଖାଇଛୁ ଛଣା ହଉ ଥୁବ ମୁଁ ଖାଇଏବି ଛଣା ହଉ ତ ମୁଁ ସେଠି ଯାଇକି ଗୋଟେ ଗୋଟେ ଖାଇଦିଏ। ମୁଁ ଛଣା ହେଲା ବେଳେ ତିନି ଚାରିଟା ଖଣ୍ଡେ ଖାଇଦିଏ ତାପରେ ପୁଣି ସେଠୁ ଉ ବଢା ହବ ସମସ୍ତେ ଖାଇବା ପାଇଁ ଏଠି ସେଠି ମୁଁ ଦଶଟା ବାରଟା ଭଳିଆ ଖାଇଦିଏ। ତାପରେ ସେଠୁ ପୁଣି ଇ ରା ତା ଉପରେ ତ ପୁଣି ଖାଇ ହବନି ସେଇଥିପାଇ ରଖିଥିବ ମୋ ପାଇଁ ମୁଁ ମୋର ଆଣି କିନା ମୁଁ କଲ୍ କରିକି ନା ରଖିଦେଇ ଟିଫିନରେ ସକାଳୁ ଉଠିକି ପୁଣି ଚାହା
ଆଚ୍ଛା ଆଚ୍ଛା ଆଉ
ଆଜ୍ଞା।
ହଁ।
ତରକାରୀ ହଉ ଛତୁ ତରକାରୀ ହଉ ସେଗୁଡା କି ଆମର କି କାବୁଲ ବୁଟୋ ଚଣା ତରକାରୀ।
ହଁ।
ସେଗୁଡାକ ଅଧିକ ପରଟାରେ ଖାଇବାକୁ ବଢ଼ିଆ ଲାଗେ, ତ ସଦ ଆଉ ଛତୁ ବି ତ ବଢିଆ ପନିର ତ ଭଲ ଲାଗେ। ପଣା ଟା ବି ଭଲସେ ହୁଏ। ଆଉ ସେଗୁଡାକ ବି ଆମର କଣ ହନ୍ତି ପୁଇ ତ ସବୁବେଳେ ଖାଇ ହୁଏ ନା ତ ରୁଟି ପରଟା ତ ହୁଏ ତ ସେଇଗୁଡା ଅଧିକ ଟିକେ ଖାଉ
ଆଉ ତୃତୀୟରେ
ତୃତୀୟରେ ହଉଛି ନାନ ନାେ ତ ଯୋଉ ତରକାରୀ ଦେଲେ ମୁଁ ଖାଇଦେବି।
ହଁ ପନିର ବଟର ମସଲା ଟା ବେଶୀ ନାନରେ ଭଲ ଲାଗେ।
ହୁଁ ହୁଁ ସେ ପା ଆମର ନାନ ହେଇଯିବ ନାନ ପନିର ତରକାରୀ ପନିର ବଟର ମସଲା ହଉ ନହେଲେ ଆମର ଆଉ କିଛି ପନିର ତରକାରୀ ହଉ ଛତୁ ତରକାରୀ ହଉ ଚଣା ତରକାରୀ ହଉ। ଆମର ଏଗୁ ଆଉ କଣ କହିବି ସେଟା ସେଟା ମନେ ତଡକା ହଉ
ହୁଁ ତଡକା।
ସବୁ ବଢିଆ ଲାଗେ।
ମୁଁ ଯଦି କହିବି ମୋ ରାତିରେ ମତେ ଭଲ ଲାଗେ ଖାଇବାକୁ ରୁଟି ଡାଲମା, ପ୍ରଥମ
ହଁ ଖାଇ ପୁରା ସାଧା
ସାଧା ପୁରା ଦେହ ପାଇଁ ବି ଭଲ। ତ ମୋତେ ରୁଟି ଡାମା ଟା ସବୁଠୁ ବେଶୀ ପସନ୍ଦ।
ହୁଁ।
ରୁଟି, ଡାଲମା, ସିଇଲା ପରେ ଦ୍ଵିତୀୟରେ